କଣ କରୁଚ?
ବସିଚି ଆଉ।
ହଁ କଣ କରୁଚୁ?
ବସିଚି।
ଆଁ ହଁ ଡିୟୁଟି
ଡିୟୁଟିରେ ନାଇଟ ରେ ବା।
ହଁ ଆଜି କଣ ରୋଷେଇ କରିଥିଲୁ?
ଭାତ ଡାଲି ଭଜା।
ନିଜେ
ହୁଁ।
ହୁଁ ହୁଁ ଗରମ କେମିତି ହଉଛି?
ଗରମ ଜୋରଶରେ ଚଉରାଳିଶ ଡିଗ୍ରୀ ସେଲସିୟର।
କମିନୀ ତାପମାତ୍ରା।
ତାପମାତ୍ରା କମିନି ଟୋଟଲି।
ଓହୋ କମିବନି ବି।
ନା।
ହଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କାଳେ ଆସିଲାଣି ପା
ହଁ।
କାଇଁ ବର୍ଷା ହଉନି।
କାଳ ବୈସାକି ଆସିଲାଣି ବୋଧେ ଆଉ। ବର୍ଷା କଣ ପାଣିପାଗ ଉପରେ ଅସୁବିଧା ଥିବ।
ହୁଁ ହୁଁ। ଆଉ ଦେହ ପା ଭଲ ସବୁ।
ହଁ ଡିୟୁଟି ଯାଇନୁ କି?
ଡିୟୁଟି ସେଠି ଟାଟା ପାଇଁ ଆଉ ଗୋଟେ ପ୍ଲାଣ୍ଟ ଯିବା ପାଇଁ ଚିନ୍ତା କଲି ଗେଟ ଫାସ ସରିଗଲା।
ଓ ହୋ।
ଆଉ ଗୋଟେ ସାଇଟି ଯିବା ପାଇଁ।
ଟରେିୁ ହବନି
ସେଇ ସେଇଠିକି ଯିବାକୁ ଇଚ୍ଛା ନାହିଁ ନା ମନା କରିଚି ମୁଁ।
ହ ଓହୋ।
ସେଟା କଣ ଅସୁବିଧା ସମୟ। ହଁ ଠିକ୍ ଠିକଣା ନାହିଁ ଆଉ ପଇସା ବି ଠିକରେ ଦଉନି ସେଇଟାରେ। ଖାତାକୁ ପଇସା ଆସୁନି ହା ତୋ ହାତକୁ କ୍ୟାସ ଦଉଚୁ ସେରା ଅସୁବିଧା ନା ହଁ ଆ ଖାତାକୁ ପଇସା ଦଉନି ନା।
ଓହୋ।
ରଥଯାତ୍ରକୁ ଆସିବ ନା ଆସିବନି। ହାଲୋ। ହାଲୋ।
ହ୍ୟାଲୋ।
ହଁ ମ ମୁଁ କହିଲି ରଥ ଯାତ୍ରା କୁ ଆସିବ।
ହଁ ରଥଯାତ୍ରା କୁ ଯିବୁ ନା ରଥଯାତ୍ରା କେବେ କି?
ଏଇ ଜୁଲାଇ ଷୋହଳ ତାରିଖରେ।
ଜୁଲାଇ ଷୋହଳରେ।
ହଁ।
ଓହୋ।
ଆଉ ଏଇ ସୋମବାର ଦିନ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ଉଁ ଗଜାନନ ବେଶ ହେବେ।
ସୋମବାରେ।
ହାତୀ ବେଶ।
ଓହୋ ଆଉ ଯୋଉ ଜଗନ୍ନାଥ ମନ୍ଦିରରେ ହୁଅନ୍ତି ଯୋଉ ଠାକୁର ଗାଧାନ୍ତି। ସେଇଟା ଦେବସ୍ନାନ ପୂର୍ଣ୍ଣିମା ତ।
ହଁ ହଁ ଗାଧୋଇବେ ହାତୀ ବେଶ ହେବେ ଏ ବର୍ଷ ନୂଆ କରିକି ଆମ ଗାଁରେ। ପଟିରେ ତିଆରି ହଉଛି ଆଉ।
ଆଉ ରଥ।
ହଁ ରଥ କାମ ସତୁରି ଶତକଡ଼ା ଗଲାଣି ଆଉ ତିରିଶ ସତକଡ଼ା ଅଛି।
ସତୁରି ଶତକଡ଼ା ରଥ କାମ ହୋଇ ସାରିଲାଣି।
ହଁ ରଥ କାମ ହେଇସାଇଲାଣି ଚକ ଖଜ ସଂଯୋଗ ହେଇକି ଉପରକୁ ଗଲାଣି ଇଏ ଆଉ। ଆଉ ଦେହ ପା ଭଲ ଅଛି।
ଆଉ ଜଗନ୍ନାଥଙ୍କ ଆମର ଅତିଥି କିଏ କିଏ ଆସୁଛନ୍ତି
ଉଁ।
ଆମର ଅତିଥି ଏଥର କିଏ କିଏ ଆସୁଛନ୍ତି ଆମର ଅତିଥି କିଏ କିଏ ଆସୁଛନ୍ତି ଏଥର।
ଆମର ଅତିଥି ଆମ ଅଞ୍ଚଳର ବିଧାୟକ ଆସିପାରନ୍ତି ଆଉ ବ୍ଲକ ଚେୟାରମ୍ୟାନ୍ ଆସିପାରନ୍ତି ବୋଧେ ମୁଁ ଜାଣିନି ସେମାନେ ଆସିପାରନ୍ତି ଆଉ।
ଆଉ ଆଉ କେହି ବଡ ବଡ ନେତା ମନ୍ତ୍ରୀ ମାନେ
ବଡ ବଡ ଆଉ କାଇଁ। କିଏ ଆମ ଅଞ୍ଚଳ ନ ଡାକି ଆଉ କାହାକୁ ସେ ଡାକିବେ ନିଜ ଅଞ୍ଚଳ ର ଲୋକ ବିଧାୟକ ଆସିବେ।
ଓହୋ।
ଆଉ ତମ ସାଙ୍ଗରେ ଯୋଉ ପିଲା ଥିଲା ସେ ତମ ସହିତ ଯାଉଛନ୍ତି। ଉଁ ଉଁ ଡିଉଟି କି କର୍ମ କୁ ଯାଉଛନ୍ତି ନା ଅଲଗା ଆଡ଼େ ଅଛନ୍ତି।
କର୍ମକୁ ଯାଉଛନ୍ତି ନା।
ତମ ସହିତ ନା ଅଲଗା ଆଡେ।
ଅଲଗା କର୍ମକୁୁ ସେ ଯାଉଛନ୍ତି।
ନା ନା ତମେ ଯୋଉ ଦି ହୁ ଏଇଠୁ ଯୋଉ ଦି ଜଣ ଯାଇଥିବ ସାଙ୍ଗ ହେଇକି।
ହଁ ଯୋଉ ପ୍ଲାଣ୍ଟ କଥା ପ୍ଲାଣ୍ଟ ରୁ ସେ ଆମେ ଦି ଜଣ ସିଏ ଗୋଟେ ପ୍ଲାଣ୍ଟ କୁ ଯାଉଛନ୍ତି ମୁଁ ବି ଗୋଟେ ପ୍ଲାଣ୍ଟ କୁ ଯାଉଚି।
ନା ନା ଏଇଠୁ ଯୋଉ ଦି ଜଣ ଯାଇଥିଲ ସାଙ୍ଗ ହେଇକି।
ହଁ।
ସେ ତମ ସେ ତମେ ଯୋଉଠୁ ଅଛ ସେଇ ପ୍ଲାଣ୍ଟରେ ସେ ଅଛନ୍ତି ନା
ନାଇଁ ନାଇଁ ସେଇ ପ୍ଲାଣ୍ଟ ରେ ଅଛନ୍ତି ନା।
ସେ ପ୍ଲାଣ୍ଟ ରେ।
ହଁ।
ହ୍ୟାଲୋ।
ହଁ ସେଇ ପ୍ଲାଣ୍ଟ ରେ ଅଛନ୍ତି ବା। ହ୍ୟାଲୋ।
ହ୍ୟାଲୋ।
ହଁ। ହ୍ୟାଲୋ।
ହ୍ୟାଲୋ।
ହଁ ଆଉ ତମେ କଣ ଖାଇଥିଲ ଖରାବେଳେ?
ତମେ ଖରା ବେଳେ କଣ ଖାଇଥିଲ ଭାତ ଡାଲି।
କାଲି ଗୋଟେ କାମ ଥିଲା ଯାଇଥିଲୁ ଗୋଟେ କଣ କହିଲ।
କୋଇଠିକି ଯାଇଥିଲ?
କାଲି ଗୋଟେ ଜାଗା ଏ ତ ବ୍ରତ ଘର ଥିଲା ତ ଯାଇଥିଲୁ।
ଓହୋ।
ଆଉ ତମେ ଆସିଲଣି ଏଇଠି ଆମ ଗାଁ ପାଖରେ ଗୋ ମନ୍ଦିର ପ୍ରତିଷ୍ଠା ହଉଥିଲା। ଆସିଲାନି ଆଉ ରହିଥିଲେ ଭଲ ଲାଗିଥାନ୍ତା। ଆଉ ନାଚିଲୁ କେତେ କେତେ କଣ କଲୁ ତମେ ନଥିଲ ଭଲ ଲାଗିଲାନି ଆଉ।
ମନ୍ଦିର
ଶିବ ମନ୍ଦିର ଆମ ଗାଁ ପାଖରେ ଗୋଟେ ପ୍ରତିଷ୍ଠ
ଯିବୁ ଆଉ।
ଫଳ ନିହାତି ପାଇବ।
ଆଉ ଘରକୁ ଫୋନ୍ କରିଥିଲ?
ଛୁ କଣ ଯ ତ ତମ ଘରକୁ କଣ କରିଥିଲ।
ମୁଁ କହିଲି ଘରକୁ ଫୋନ କରିଥିଲ? ଉ ହୁ। ତମ ଆଡେ ଜମା ବର୍ଷା ହଉନି।
ବର୍ଷା ମଝିରେ ଦୁଇଥର ହେଇଥିଲା ତାପରେ ଆଉ ବର୍ଷା ହେଇନି।
ହୁଁ ହୁଁ ତମେ ତଣ୍ଟି ବସି ବସି ଯାଇଛି କି? ଶବ୍ଦ ଟା ଅବେେଇ ଆ ଶୁ ବୁଝ ତ ବସି ପଡିଛି ନା ଶୋଇକି ଉଠିଲ ଏବେ। ହ୍ୟାଲୋ। ହ୍ୟାଲୋ। ଶୁବୁନି କି? ହ୍ୟାଲୋ।
ଆଜ୍ଞା।
ମୁଁ କ ଶୁଭୁନି କି? ହ୍ୟାଲୋ।
ଜଷ୍ଟ ଲାଗୁଛି, ତଣ୍ଟି ବସି ଯାଇଛିି ବଧେ।
ହୁଁ ହୁଁ, ଉଠିଲା। ରାତିରେ ତ ଯାଉଛ, କର୍ମକ୍ଷେତ୍ରକୁ କି ଡର ଲାଗୁନି?
ନାହିଁ, ଡର କଣ ଲାଗିବ? ପ୍ଲାଣ୍ଟ ଭିତରେ ଡର କଣ!
କଳକାରାରଖାନା ଭିତର ଆଲୁଅ ଅଛି, ନିଜ ସୁରକ୍ଷାରେ କାମ କରୁଛ ତ?
ହଁ, ନିଜ ସୁରକ୍ଷାରେ କାମ ଚାଲିଛି।
ହଁ ହଁ। କାମ କଣ ତମର? ଯୋଉ ଜିନିଷ ଯାହା ବାହାରୁଛି, ଠିକ୍ ଠାକ୍ ଚାଲିଛି ତ? ଗ ଗରମ ଜାଗାରେ କାମ କରୁଛ ନା ଥଣ୍ଡା ଜାଗାରେ?
ଥଣ୍ଡା ଜାଗାରେ। ଥଣ୍ଡା ଜାଗାରେ ଏବେ କାମ ଚାଲିଛି, ହଁ।
ଓହୋ, ଆଗରୁ ଗରମ ଜାଗାରେ କାମ ହଉଥିଲା?
ଏବଟୁକୁ ଗରମ ଜାଗାରେ କାମ ଚାଲିଚି। କିନ୍ତୁ ଆମର ଯୋଉଥିରେ ନିଯୁକ୍ତି ହେଇଚି ସେଇ ଜାଗାଟା ହଉଚି ଥଣ୍ଡା ଜାଗା।
ଯାହା ହଉ ଭଲ ହେଲା। ହୁଁ କେତେ ସମୟ ହଁ ଉଁ ଆମର ଆଉ ସବୁଠି।
ସମୟର ଅବଦାନ ସେମିତି ଆମର କିଛି ନାହିଁ। ଆମ ଉପରେ ନିର୍ଭର କରେ। ଆମ କର୍ମ କୌଶଳ ଉପରେ ନିର୍ଭର କରେ। ଆମେ କୋଉ ହିସାବରେ କର୍ମ କରିକି ଦେଖାଇବୁ ସେଇ ହିସାବରେ ସେ ହବ।
ହୁଁ ହୁଁ। ଆଜି ରାତି କି କଣ ରୋଷେଇ କଣ କରିବ?
ଆଜି ରାତିରେ ଭାତ ବସେଇ ଦେଇଚୁ। ଡାଲି ହେଇନି ହବ ଡାଲି ହବ। ଆଉ ଭଜା କରିବୁ। ଆଉ କଣ ଗୋଟେ ଛୋଟ ମୋଟ ତରକାରୀ କରିବୁ।
ହୁଁ ହୁଁ। ତମୁକୁ ଚିକେନ ଭଲ ଭାବେରେ ରାନ୍ଧି ଆସେ ବା?
ହଁ ଚିକେନ ଭଲ ଭାବେରେ ରାନ୍ଧି ଆସଚି ଆମର ଯୋଉ ସବୁ ଭୋଜି ହୁଏ ଯୋଉ ଉତ୍ସବ ଆୟୋଜିତ ହୁଏ ଆମେ ସେଇଠି କରୁ।
ହଁ।
ଉଁ ହୁଁ କେତେବେଳେ ଡିଉ ଉଁ କେତେବେଳେ କର୍ମକ୍ଷେତ୍ର ଯିବ?
କର୍ମକ୍ଷେତ୍ରକୁୁ ନଅ ସାଢେ ନଅ ରେ।
ହଁ ନଅ
ନଅ ଟା ବାଜିକି ତିରିଶି ମିନିଟରେ।
ହଉ ଯାଅ ମୁଁ ରଖୁଚି।
ହଁ ହଁ ହଉ।